ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଜୟ ଶ୍ରୀ ରାମ
ହାଲୋ।
ହାଲୋ।
ହଁ କହ?
ଶୁଭିଲା।
ହୁଁ ହୁଁ ଶୁବୁଚି ଶୁବୁଚି ତୋ କଥା ଶୁବୁଚି।
ତୋ କଥା ତ ମୋତେ ଶୁଭୁନି ଟୋଟାଲ ପୁରା ସ୍ଲୋ।
ଏବେ ସୁବିଲା ମୋ କଥା।
ସ୍ଲୋ ହିଁ
ହଁ ମତେ ବି ତ ତୋ କଥା ସ୍ଲୋ ଶୁବୁଚି।
କଣ କରୁଚୁ।
ହଁ ହଁ ତୋ କଥା ଶୁବୁଚି। ମୁଁ ଏଇ ବସିଥିଲି ଆଉ ତୁ କଣ କରୁଚୁ। ମୁଁ ଏଇଠି ବସିଥିଲି ବସିଥିଲି ମୁଁ?
ମୁଁ ବି ବସିଥିଲି।
ଖାଇଥିଲୁ ଆଜି।
ଖାଇଥିଲି। କଣ ଖାଇନି ଏବେ ଖାଇବି ଆଉ।
ଉଁ ହୁଁ କଣ ସାଧା ନା ଆମିଷ।
ନାଇଁ ନାଇଁ ଆଜି ସାଧା।
ଅ ହ।
ହଉ ତୁ କଣ ଖାଇଚୁ?
ମୁଁ ଖାଇଥିଲି ଆଉ ସନ୍ଧ୍ୟାବେେଳେ ଚା ବିସ୍କୁଟ ଖାଇଥିଲି ଆଉ।
ହଁ ହଁ ଆଉ ହଉଛି ଦେହ ଭଲ ଅଛି।
ହଁ ସେମିତି ଆଉ, ତୋ ଦେହ କେମିତି ଅଛି?
ହଁ ଭଲ ଅଛି ଆଉ। ଆଉ ତୋ ଭାଇର ବା ଦଶମ ଶ୍ରେଣୀ ହେଲା।
ହଁ ତାର ଏଇଥରକ ମାଟ୍ରିକ ପରୀକ୍ଷା ଆଉ।
ହଁ ପଢୁଛି ନା ପଢୁନି?
ହଁ ପଢୁଛି, ସକାଳେ ଯାଇଥିଲା ସ୍କୁଲତ ଖୋଲିଗଲାଣି ସ୍କୁଲ ଯାଉଚି। ତାପରେ ସ୍କୁଲରୁ ଆସିକି ଯାଉଛି ଟ୍ୟୁସନ। ଟ୍ୟୁସନୁରୁ ଏଇ ଆଠଟା ସାଢ଼େ ଆଠଟା ବେଳକୁ ଘରକୁ ଆସିଲା ଆଉ।
ହୁଁ ହୁଁ ଭଲ ପଢୁଚି?
ହଁ ପଢୁଛି ଆଉ ସେମତି।
ହଁ ତାକୁ କହିବୁ ଦୁଷ୍ଟ ହବନି, ପଢିବ ମନ ଦେଇକି ଆଉ।
ହଁ ଆଜି କାଲିକା ତ ଛୁଆ ତାହେଲେ କଣ କହିବ ଆଉ ତାଙ୍କୁ?
ଆଉ ହଉଛି ତୁ କଣ କରୁଥିଲୁ?
ମୁଁ ଏଇ ବସି ପଢୁଥିଲି ଆଉ।
ଆଉ କୋଉଠିକି ବୁଲିବାକୁ ଯିବାର ଅଛି କି?
ବୁଲିବାକୁ ଯିବାର ସେମିତି ତ କିଛି ଭାବିନି। ଦେଖିବା କୁଆଡେ ଗୋଟେ ଯିବା ବୁଲିବାକୁ ଆଉ।
ମୁଁ କହିଲି ଯୋଉ ର ରଥ ଯା ତ୍ରା ଆସୁଚି?
ହୁଁ।
ନୁହେଁ କି ତମ ଗାଁରେ ରଥଯାତ୍ରା ଛୋଟ ଛୋଟ ପିଲାମାନେ କରନ୍ତି।
ହଁ ଆମ ଗାଁରେ ଏଠି ପିଲାମାନେ ଛୋଟ ଛୋଟ ରଥ କରିକି ବୁଲି ବୁଲିକିରି ସବୁ ଅ ହାଟ ଦୋକାନ ବଜାର ବୁଲନ୍ତି। ବୁଲିକିରି ସବୁ ଭୋଗ ଦିଅନ୍ତି ପଇସା ଆଣନ୍ତି। ହଁ ଆଉ ଏଠି ତ ଯୋଉ ଗାରେଇ ଜଗନ୍ନାଥ ମନ୍ଦିର ସେଠି ବଡ ଆକାରରେ ହୁଏ। ତୁ ତ ଜାଣିଥିବୁ ତ?
ହଁ ହଁ ତମ ଘର ପାଖାପାଖି ନା କଣ?
ହଁ, ସେଇ ଘର ପାଖ ସାତ ଆଠ କିଲୋମିଟର ହବ ଆଉ।
ହୁଁ ହୁଁ ଆଉ ତୁ ଯାଇଛୁ, ସେଠିକି?
ମୁଁ ତ କେବେ ଯାଇନି ଏଇ ସବୁ ମୋବାଇଲ ରେ ସବୁ ଛାଡ଼ନ୍ତି ମୁଁ ଦେଖ ତେଲି ଆଉ।
ହଁ ହଁ ମୁଁ କହିଲି ନାଇଁ ରଥଯାତ୍ରା ଟାଇମ ନାହିଁ, ଏମିତି କେବେ ବୁଲିବାକୁ ଯାଇଥିବ।
ହଁ ସେମିତି ମୁଁ ଥରେ ଯାଇଥିଲି ଆମ ନନାଙ୍କର ସ୍କୁଟି ନେଇକି ମୁଁ ଯାଇଥିଲି ମନ୍ଦିର ବୁଲିବାକୁ ଦିନେ।
ହୁଁ ହୁଁ ହୁଁ।
ବହୁତ ସୁନ୍ଦର। ମାନେ ଏଠି ଜଗନ୍ନାଥଙ୍କର କୁହନ୍ତି ହାତ ପାଦ ନାହିଁ କିନ୍ତୁ ସେ ମନ୍ଦିରରେ ସେଠି ଜଗନ୍ନାଥଙ୍କର ହାତ ପାଦ ଅଛି।
ହଁ ହଁ।
ତୁ କେବେ ଗଲେ ଦେଖିବୁ?
ହଁ ଆଉ ହଉଛି ରଥଯାତ୍ରା ତ ଆସିଲାଣି ତାପରେ ପରେ ଆଉ ସବୁ ପର୍ବପର୍ବାଣିୀ ଆସିଯିବ ନୁହେଁ କି?
ହଁ ଆଉ ତୁ ସମୁଦ୍ର ବେଳାଭୂମି ଯାଇଚି ବୁଲିବାକୁ?
ହଁ ଯାଇଛି ବୁଲିବାକୁ।
ଆଉ ଏଠି ଆମର ଯୋଉ ଅସ୍ତ୍ରଙ୍କ ପାଖରେ ଜହାନିଆ ପିର ସେଠି ଯାଇଛି ବୁଲିବାକୁ।
ନାଇଁ ନାଇଁ ଯାଇନି କେବେ।
ଓହୋ ଆଉ ଏପଟେ ଜଗତସିଂହପୁରରେ ଶିଆଳି?
ନା ନା ମୁଁ ଯାଇନି।
ଓ ହୋ।
ତୁ ଯାଇଛୁ ସ ସେ ଜାଗା ସବୁ। ବୁଲିଚୁ?
ହଁ ଏଇ ଜହାନିଆ ପିର ଯାଇଛି କିନ୍ତୁ ଶିଆଳି ଯାଇନି।
ହୁଁ ହୁଁ ମଜା ଲାଗୁଥିବ ନୁହଁ କି?
ହଁ ସମୁଦ୍ର କୂଳରେ ଥଣ୍ଡା ଥଣ୍ଡା ପବନ ଭଲ ମଜା ଲାଗେ ଶାନ୍ତି। ଆଉ ତୁ କଣ ଖାଇଛୁ?
ମୁଁ ଖାଇଥିଲି ଏଇ ସନ୍ଧ୍ୟା ବେଳେ ଟିକେ ଚକୁଳି ପିଠା
ହୁଁ।
ଖାଇଥିଲି ଆଉ। ହଁ ଗରମ ଗରମ ଚକୁଳି ପିଠା ଖାଇଥିଲି ଆଉ।
ଆଚଛା ଆଉ ତତେ ଆଜି ତ ବାର ଅଛି ତମର ଆଜି ଆମ ଆଇଁଷ ହେଇଛି ନା ହେଇନି?
ନାଇଁ ନାଇଁ ଆଜି ରବିବାରେ ଯେହେତୁ ରବିବାରେ ହୁଏନି ଆମର ଆମିଷ।
ଓହୋ ଆଉ ତତେ କଣ ଆଇଁଷ ଖାଇବା ଭଲ ଲାଗେ ନା ସାଧା ଖାଇବାକୁ ବେଶୀ ଭଲ ଲାଗେ?
ନାଇଁ ଆମିଷ ଖାଇବାକୁ ଭଲ ଲାଗେ ସାଧା ବି ଖାଇବାକୁ ଭଲ ଲାଗେ।
ଓ ହୋ।
ଆମିଷ କିନ୍ତୁ ଆମିଷ ବ ସାଧା ଖାଇବାକୁ ଭଲ ଲାଗେନି ଆମିଷ ବାରରେ ଆମିଷ ଖାଇବାକୁ ହିଁ ଭଲ ଲାଗେ।
ହୁଁ ଆମିଷରେ କଣ ଭଲ ଲାଗେ ଖାଇବାକୁ?
ଆମିଷରେ ମୋର ଫେବରାଇଟ୍ ହଉଛି ଚିକେନ ଆଉ।
ହୁଁ ଖାଲି ଖାଇ ଜାଣିଛୁ ନା ରୋଷେଇ ବି କରୋଉ।
ନାଇଁ ରୋଷେଇ ଆସେନି।
ରୋଷେଇ ଆସିନି? ଆଉ କି ତ ସେ ଭଉଣୀ ଭାଇ କିି କରନ୍ତି ରୋଷେଇ?
ନାଇଁ ଭଉଣୀ ଭାଇ କିଏ ମା କରନ୍ତି ରୋଷେଇ ଆଉ।
ଓହୋ ତୁ କେବେ କରିନୁ ରୋଷେଇ?
ନା ନା ମୁଁ ରୋଷେଇ କରିନି।
ହ ହୋ।
ଆଉ ହଉଛି ନିରାମିଷ ବାରରେ ନିରାମିଷ ଖାଇଲେ ଭଲ ଲାଗେ। କିନ୍ତୁ ଆମିଷ ବାରରେ କେବେ ନିରାମିଷ ଗଳେନି ମୋର।
ସେ ପ୍ରାୟ ସମସ୍ତଙ୍କର ସିଆ ହୁଏ ଆଉ।
ହଁ ଆମିଷ ବାରରେ ଯାହାବି ହେଲେ। ଟିକେ ଆମିଷ ଦରକାର ହୁଏ ଆଉ। ଆଉ ହଉଛି ତୁ ତ ପୁରା ନିରାମିଷ ନୁହେଁ କି ନିରାମିଷ। ପ୍ରାଣୀ।
ତ ପରା ନିରାମିଷ ପ୍ରାଣୀ ଆଉ।
ହଁ ତତେ ନିରାମିଷ ରେ କଣ ଖାଇବାକୁ ଭଲ ଲାଗେ?
ନିରାମିଷରେ ପନିର ଆଉ ଛତୁ
ହଁ। ପନିରର ସବୁ ଆଇଟମ୍ ଭଲ ଲାଗେ। ଖାଇବା ପାଇଁ‌।
ହଁ ପନିରର ଚିଲି ପନିର ଟା ବହୁତ ଭଲ ଲାଗେ।
ହଁ ଆଉ ଛତୁର ବି ସବୁ ଆଇଟମ୍
ହୁଁ ଛତୁରେ ସେମିତି ଚିଲି ଛତୁ, ଛତୁ ପକୋଡା ଭଲ ଲାଗେ ଆଉ।
ଆଉ ଚିଲି ପନିର କେବେ ବନେଇଛୁ?
ହଁ ମୁଁ ଥରେ ବନେଇଥିଲି ଘରେ ସମସ୍ତେ ଖାଇଥିଲୁ।
ପସନ୍ଦ ଆସିଥିବ ନୁହେଁ କି?
ହୁଁ ଆଜିକାଲି ତ ସବୁ ୟୁଟ୍ୟୁବ ରେ ସବୁ ରେସିପି ସବୁ ଆସିଯାଉଛି ସେଇଥିରୁ ଦେଖିକି ବନେଇବା କଥା ଆଉ।
ହଁ ହଁ ମୋ ରୋଷେଇ ଆଜିକାଲି ସମସ୍ତେ ସେ ୟୁଟ୍ୟୁବରୁୁ ହିଁ ଦେଖିକି ଶିଖୁଛନ୍ତି।
ହୁଁ ତାପରେ ଏବେ ବି ମାନେ ଯୁଗ ଆମର ଏତେ ଆଗକୁ ବଢିଗଲାଣି ମାନେ ଏବେ ସବୁ ପ୍ୟାକେଟ ଖାଇବା ମାନେ ଆଗରୁ ତିଆରି ହେଇକି ଆସିଯାଉଛି ତମେ ଖାଲି ଗରମ କରିବ ଖାଇବ। ହୁଁ
ଛି ପିଠାରେ ସବୁ କଣ ଭଲ ଲାଗେ ଖାଇବା ପାଇଁ?
ପିଠା ମତେ ସେ ଏତେ ଛଣାଛଣି ମତେ ଏତେ ଭଲ ଲାଗେନି କେତେବେଳେ କେମିତି ଟିକେ ଖାଇଦିଏ ଆଉ।
କଉ ପିଠା ପୁଣି ଭଲ ଲାଗୁଥିବ ବହୁତ?
ମତେ ସେମିତି ଯୋଉ ଛେନା ପୁରା ଦିଆ ଯୋଉ ହୁଏ ମଣ୍ଡା ପିଠା ସେଇଟା ଭଲ ଲାଗେ। ଆଉ କା କାକେରା ଭଲ ଲାଗେ।
ହଁ।
ଉ ଚକୁଳି ପିଠା ଏମିତି ସବୁ ଭଲ ଲାଗେ ଆଉ ତତେ କଣ ଭଲ ଲାଗେ
ମୋତେ ଭଲ ଲାଗେ ଚିତୋଉ ପିଠା, ଆରିସା ପିଠା, ଚକୁଳି ପିଠା ଏସବୁ ସବୁ ଭଲ ଲାଗେ ଆଉ।
ଆରିସ ପିଠା ତ ତୋର ବହୁତ ଫେବୋରାଇଟ।
ହଁ ବହୁତ ହିଁ ପସନ୍ଦ ନ ସେମାନେ ଚିତୋଉ ଯେତିକି ପସନ୍ଦ ଆରିସ ସେତିକି ପସନ୍ଦ। କିନ୍ତୁ, ଆରିସା ପିଠାଟା ମୁଁ ସବୁବେଳେ ଖାଇପାରେନି।
ଗ୍ୟାସ୍ ହବ।
ଗ୍ୟାସ୍ ହବ ଘରେ ବି ଏମିତିରେ ବନାନ୍ତିନି ନା ତ ସେଥିପାଇଁ ସେ ପିଠାଟା ମୋତେ ଯେବେବ ଯେଉଁଠି ମିଳେ ମୁଁ ମନା କରେନି ଖାଇଦବା କଥା ଖାଏ।
ଏଥରେ ଆମ ଘରେ ତ ପ୍ରାୟ ଆରିସ ପିଠା ବନା ହୁଏ ଯେତେବେଳେ ବନାହବ ତୋ ପାଇଁ ମୁଁ ନେଇକି ଯିବି ଆଉ ଖାଇବୁ।
ହଁ ହଁ ମୁଁ କହିଲି ଆଉ ମିଠା ଭିତରେ କଣ ପସନ୍ଦ?
ମିଠା ନା ମିଠା ମୁଁ ଜମା ଖାଏନି। କେତେବେଳେ କେମିତି ଟିକେ ଇଚ୍ଛା ହେଲେ ଥରେ ଅଧେ ଖାଏ। ନହେଲେ ମୁଁ ଜମା ଖାଏନି। ମିଠା ମୋର ବିଲକୁଲ ପସନ୍ଦ ନୁହଁ। ତତେ ମିଠା ଭଲ ଲାଗେ ନା ନାଇଁ?
ମିଠା ଭଲ ଲାଗେ।
କୋଉ ମିଠା ଟା ବେଶୀ ପସନ୍ଦ?
ମତେ ମି ଏଠାରେ ଛେନାପୋଡ଼ ଭଲ ଲାଗେ। ଛେନା ପୋଡ଼ଟା ମୋର ଟିକେ ବହୁତ ପସନ୍ଦ ଯେତେବେଳେ ଯୁଆଡେ ଟିକେ ଗଲେ ଛେନାପୋଡ଼ ଟିକେ ହେଇଗଲେ ସରିଲା ଆଉ
ହଁ ଛେନାପୋଡା ବି ମୋରପସନ୍ଦ କିନ୍ତୁ ମତେ ଟିକେ ଯୋଉ ଯୋଉ ପଟସାଇଟି ଟିକେ ପୋଡା ପୋଡା ହେଇଯାଇଥାଏ।
ହଁ
ଟିକେ ଟିକେ ପିତୁଳା ପିତୁଳା ଟାଇପର ଟିକେ ଲାଗୁଥିବ ମତେ ସେଇଟା ବହୁତ ଭଲ ଲାଗେ
ହଁ ହଁ ତାହେଲେ ତତେ ତ କଲର ବହୁତ ଭଲ ଲାଗୁଥିବ।
ହଁ ସେମିତି ଆଉ
କଲରାରେ ଯୋଉ ଗୋଟାମସଲା ଦିଆ ହେଇ ଭଜା ହୁଏ।
ହଁ ସେଇଟା ଭଲଲାଗେ କଲରାକୁ ସିଝେଇ ଦିଅନ୍ତି ତାପରେ ଯୋଉ କୁହ ବେସର ମସଲାକି ଯୋଉ ନରମାଲି ଆମର ଯୋଉ ମସଲା
ନାଇଁ ବେସର ମସଲାଟା ହିଁ ଭଲଲାଗେ ସେଇଟା ଟିକେ କସିକିନା ତାଧିରେ ଦିଆ ହେଇକି ଟିକିଏ ଭଜା ହୁଏ ଆଉ
ଭଲ ଲାଗେ ମୁଁଖାଏ
ଆଉ ହଉଛି ମୁଁ ଯାଉଛି ରଖିବି ମୁଁ ଯାଉଛି ଖାଇବି ଭୋକ କଲାଣି
ହଁ ହଁ ଯାହା ଖାଇବାକୁ ଯା ମୁଁ ଯାଉଛି ଶୋଇବି ରଖୁଛି।
ହଁ ଶୁଭ ରାତ୍ରି
ହଁ।